ହ୍ୟାଲୋ।
ହଁ, କଣ କରୁ
ହଁ, ଏଇ ଆମେ ଖାଇମୁ। ଖାଇନୁ, ଖାଇମୁ ଆଉ ନା ଏ ଝିଅ ଖାଇଲେ, ବାପା ଖାଇଲେ, ସି ସିଏ ଆସିଛନ୍ତି ନା ଆଜି, ସିଏ ସିଏ ବି ଖାଇଲେ। ଆଉ ଆମେ ତିନି ଜଣ ଏକାଥରେ ନେଇ ଆସୁ ତ ବୋଉ ମୁଁ ସେ ଯା ତିନି ଜଣ ଆମେ ଏକାଥରେ ନେଇ ଆସୁ ଖାଇଦଉ।
ଓହୋ।
ହୁଁ। ଆଉ
ହଁ ଝିଅ ଗାଧୋଇ ସାରିଲାଣି। ଗାଧେଇ ଗୁଧାଇ ଖାଇକି ଶୋଇଲାଣି।
ନା ଶୋଇନେଇ ସିଏ କଣ କରେ କନି ଜାଣିଛ ନା ଗୋଟେ ତାଙ୍କ ଗୁରୁ ମା ପାଠ ପଢୁଅନ୍ତି ସିଏ ଯେମିତି ଶାଢୀ ପିନ୍ଧନ୍ତି ସିଏ ଆମ ଘରୁ ସେମିତି ଗୋଟେ ଶାଢୀ ଟେ ନବ ପିନ୍ଧିଦେବ ହେଲା। ପିନ୍ଧିଦବ ପିନ୍ଧି ଦେଇକି କି ବହ ଗୋଟେ ଷ୍ଟୁଲ ଅଛି ଫୋଲଡିଂ ଷ୍ଟୁଲଟେ ଆମର ଯୋଉ ଉନ୍ ବନ୍ଦ ହେଇକି ରଖିଯିବ ସେ ଷ୍ଟୁଲ ଟାକୁ ଧରିବ ସେ ଷ୍ଟୁଲ ଟାକୁ ଧରିକି ଏ କାନ୍ଥରେ କଣ କରିବ କହନି ଚ ଖଡିରେ ବହିଟେ ଧରିବ ଏପଟରେ ଏପଟେ ଚକ ଟା ଧରିକି ଲେଖିବ ସେମାନେ କଣ ଛୁଆଙ୍କୁ ପାଠ ପଢ଼େଇବ। ଏଇଟା ଲେଖିଲ ପିଲାମାନେ, ଏଇଟା ଲେଖିଲ ୟା ପରେ କଣ ହବ ନା ସେଟା ହବ। ଆମକୁ କହିବେ ଯେ ମାମା ତମେ ମାନେ ସବୁ ବସ ମୁଁ ତମକୁ ପାଠ ପଢେଇବି।
ଓ ଆଗକୁ ତାର ଇଚ୍ଛା ଅଛି ବୋଧେ ଟିଚର ହବା ପାଇଁ ଆଉ।
କଣ ହବ ସେଟା କିଏ କହିପାରିବ?
ହଁ।
ଏଇନା ତ ପଢ଼ୁଛି ତାର ତ କହୁଛି ଏକେ ରୋଲ ନମ୍ବର ହେଇଛି ବୋଲି। ଆଗକୁ କଣ କରିବ? ଛୁଆଙ୍କ ମୁଣ୍ଡ ମାଇଣ୍ଡି ସେରା କିଏ କହିପାରିବ କି? କେତେ କଣ କରିବେ କଣ ନାହିଁ କହିହବନି। ଯାହା କରିବ ଆଉ। ସେ ଯାହା ପା ପାଠ ପଢୁ କି ଯାହା କରିବୁ ଏ ଚଗଲା ବୁଦ୍ଧି ଟା ତାର ବହୁତ ରହିଯାଉଛି। ବହୁତ୍, ଝିଅଟେ ମୋର।
ଓ ହୋ।
ସିଏ ଏମିତି ଚଗଲା ହଉଛି, ମାନେ ହିସାବ ବାହାର।
ହୁଁ, ହୁଁ।
ହଁ ପା, ପାରୁନୁ ଆଉ କଣ କରିବି? ଆଉ ବୁଦ୍ଧି କିନ୍ତୁ ବହୁତ ତାର, ବିଚକ୍ଷଣ ବୁଦ୍ଧି। ହେଦିନ କହିଲା ମାମା ମାଛକୁ ଆମେ ଖାଇଦେଉଛେ, ମାଛ ଗୁଡା କେତେ କହନି କଷ୍ଟ ପାଉଥିବେ, ତାଙ୍କୁ ଦୁଃଖ ଲାଗୁନି।
ହଉ, ହଉ, ହ ହଁ।
ତୁ ଖାଆନା ଜମା, ତମେ କାହିଁ ଖାଉଛ? ଆଉ ଖଅନି, ତାଙ୍କୁ କଷ୍ଟ ଲାଗୁଛି। କହିଲା ନା ମୁଁ ଖାଇସାରିଲା ପରେ ତାଙ୍କୁ କହିବି ଆଉ ଖାଇମିନି। ମୁଁ କହିନି ହଁ।
ହଁ, ହଁ।
ହଁ ତାର ବୁଦ୍ଧି ବହୁତ। କିନ୍ତୁ ଏଇ ଚଗଲା ହଉଛି ବୋଲି ଟିକେ ମନ ଟା କଷ୍ଟ ହଉଛି ଆଉ କଣ କରିବି। ଏଇଆ ହୁଁ।
ଛୋଟ ଛୁଆ ମାନେ ଚଗଲା ହେବେ ଆଉ।
ହ ଉ। ସେଇ ତାଙ୍କ ମାନଙ୍କ ପାଇଁ ତ ଆମ ଟାଇମ ଗୁଡା କୁଆଡେ ପଳୁଛି ଜାଣି ହଉନି।
ଛୁଆଙ୍କ ପାଇଁ। ସେ କଣ ନିଜେ ଖାଇ ଶିଖିଛନ୍ତି। ତାଙ୍କୁ ଖୋଇ ଦଉଛୁ ତାଙ୍କୁ ଇଏ କରୁଛୁ। ଆଉ ସବୁ କଥା ଆମେ କରୁଛି, ହୁଁ। ଆଉ ନିଜେ ତ ଖାଇଲେ ହାତରେ ତ ଭଲ। ଛୁଆ ଯୋଉମାନେ ନିଜେ ଖାଇବେ ସେମାନଙ୍କ ଦେହଟା ଲାଗେନି ନା।
ହୁଁ। ଶିଖେଇବେ ଆସ୍ତେ ଆସ୍ତେ ଆଉ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।